ହାଲୋ
କେତେ ? ଯେତେ ହେଲା ତେବେ କାଲି ପନ୍ଦରରେ ଛାଡିଦେଇଚି। କାଲି ହଁ ଆପ୍ କେତେ ହେଇଥିଲା ହାଲୋ
ହଁ ହାଲୋ
ହଁ କହ ଏଇ ଦୋକାନ ଦୋକାନୁରୁ କିଣୁଥିଲି।
କୋଉ ଦୋକାନରୁ?
କାଳିଆ ଘର ଗାଁମୁଣ୍ଡ
କଣ କିଣୁଥିଲୁ?
କିଣୁଥିଲି ଆଉ ଚକଲେଟ, କୁରୁକୁରି
ହଁ
ତୁ ତ ଚ ତୁ ତ ଚକଲେଟ କୁରକୁରି ଖାଇଆ ଲୋକ ନୁହଁ?
ଆରେ କଣ କରିଆ ଆଉ ଖାଇଆକୁ ପଡିବ। ଆ ଇଚ୍ଛା ହେଲା ଟିକେ ଯୋଉ କଣ ସେହି ଯୋଉ ଖୋଲା କୁରୁକୁରି ଟା ରାଗଟା ନା?
ନା ତୁ ଏରା କାଇଁ ମତେ ମିଛ ଲାଗୁଚି ଚକଲେଟ କୁରୁକୁରି ଖାଇଆ ଲୋକ ତୁ ନୁହଁ।
ନାଇଁ ନାଇଁ ସବୁ ସାଧୁ ହବାକୁ ଟିକେ ପଡିବ ନା?
କାଇଁକି, ଏମିତି ପରିବର୍ତ୍ତନ କଣ ପାଇଁ? ଆଁ
କାଲି ଯିବି ହଉଚୁ ଗୋଟେ କାମରେ।
କୋଉ କାମ?
ଭୋବନଶର ଟିକେ ଯିବି।
ଯେ କୋଉ କାମ?
ଏ ଆରେ ତିନି ମାସେ କାଇଁ ବସିବି ଯାଇକି କରିଦେବି ଗୋଟେ କାମ ଆଉ। ବାଇଶ ହଜାର ପାଞ୍ଚଶହ କଟାକଟି ହେଇକି ଅଠର ହଜାର ଆସିବ।
ହଁ ମୋ ଯୋଉ ହେଲେ ଗୋଟେ କାମ କରିଆ କଥା ଗାଁରେ ବସିବୁ କାଇଁକି?
ଆ ସେ ତିନିଟା ପିଲା ଫାଙ୍କା ଅଛନ୍ତି ସିଏ ମତେ ଆଜି ଡାକୁଥିଲା।
କାଇଁ ଯିବୁନି ଯେ ଆଉ ଆଙ୍କଠିକି ମଉସା ଘରଟିକି ଯିବୁନି କି ଆଉ
ଆରେ ଏଇ ଦି ତିନି ମାସେ ପଳେଇଚି ପଳେଇ ଗଲେ ରେଡି ଆଉ ତିନି ଏବେ ତ ବର୍ଷା ସିଜିନ ଆଇଲା କୋଉ ଆଉ ହବ ସେତେ?
ଓ କାମ ଏବେ ବନ୍ଦ ନା
ଆରେ ଗୋଟେ କାମ ଚାଲିଛି ଯେ ଏଇଟା ତ ସିପୁ ଭାଇ ଅଛି ବୁଝିଲୁ କି ସିପୁ ଭାଇ ତ ସେ ରେଡି କଣ କହିଲୁ ଉଁ ଆରେ ଗୋଟେ କଣ ଗୋଟେ ଫ୍ଲୋରେ ସେ କଣ କରିପାରିବନି କାମ।
ହୁଁ ହୁଁ ହୁଁ।
ଖାଲି ବସିକି ଦେଖିବା କଥା ଟିକେ ଯୋଗାଡ ଯନ୍ତ୍ର କରିଦେଲେ ସଇଲା।
ହଁ। ଆଉ ଗାଁରେ ବର୍ଷା ହଉଥିଲା?
ଗାଁରେ ଆଜି ମୁଁ ଶୋଇଛିରେ ସେ କାଲି ଯୋଉ ଭୋଜି ଖାଇ ଯାଇଥିଲୁ। ବାରଟା ଗୋଟେ ହେଇଗଲା ହଁ।
ମତେ ଫୋନ କଲା ଯେ ଦଶଟା ରାତି ହେଲାଣି ସକାଳୁ ତାପରେ ଅଛି ବାହାରିକି ଆସିବାର। ମୁଁ ଆଉ କହିଲି ନାଇଁ ଆଉ ଯାଇ ହବନି।
ସେଇ ତୁ କଣ କହିଲୁ ତୁ ପେଟ ଫେଟ ଗରମ ହେଇଥାନ୍ତା।
ରୋଷେଇ ଆରମ୍ଭ ହେଲା ସେଇ ବାରଟା।
ନାଇଁ ନାଇଁ ସଇଲା ବାରଟାରେ ନା ଛୋଟ ଛୁଆ ଉରା ଆସିକି ଶୋଇପଡିଥିଲେ।
ତାପରେ ମୁଁ ଖାଇ ଖାଇ ଦେଇଥିଲି ମତେ ଫୋନ କରୁଛନ୍ତି ମୁଁ କହିଲି ଆଉ କିଏ ଯାଉଛି?
ସୁଡୁ ଆସିଥିଲା ଆଜି ସୁଡୁ ଆଇଥିଲା ହାରି ବୋଧେଗାଁ ଗାଁ ବସିବାକୁ ସୁଡୁ ଆସିଥିଲା ହାରି ବୋଧେ।
ହଁ।
କଣ ହେଇଥିଲା ଆଇଟମ? ନା କଣ କର ଆଇଟମ କଥା କହୁଛୁ ନା ଚିକେନକୁ ତ ଭା ଚିକେନକୁ ତ ଭାତ ଆଉ କଣ ଆଉ?
ଭାତ ଚିକେନ କେତେ ପିଲାଙ୍କ ପାଇଁ ହେଇଥିଲା?
କିଜାଣି ତା ଗାଁ ପିଲା ସବୁ ସାଇ ସାଇ ପିଲାଙ୍କ ପାଇଁ କରିଥିଲେ?
ହୁଁ।
ଆମେ ଦି ଜଣ ଆସ୍ତେ ଯାହାହଉ।
ଦି ଜଣ ଆଉ କିଏ?
ଆମେ ଦି ଜଣ ଯାହା ଆସିଥିଲେ ଆଉ।
ଆମେ ଦି ଜଣ ବୋଲେ ତୁ ଆଉ କିଏ?
ତୋର ମୋର ଥିଲେ।
ଓହୋ ମତେ ମୁଁ ତ ଗଲିନି ଆଉ କଣ ଆଉ ଗାଁ ଭିତରୁ କାହାକୁ ଡାକି ନଥିଲେ?
ଗାଁ ଭିତରୁ କାହିଁକି ଡାକିବେ ଗାଁ ପିଲାଙ୍କ ସହିତ ସିଏ କଣ କହିଲ କା ପିଲା କା ସହିତ କଣ କହିଲୁ? ମାନେ ତାଙ୍କର ସେମିତି ରାଗ ନାହିଁ।
ହଁ।
ଆମର ଯଉ ଇଏ।
ହଁ।
କିଏ କେଲୁ? ତୋଟା ଥିବୁ ଯୋଉ।
ହଁ।
ତାପରେ ଆସିଲା ମନ ଇଚ୍ଛା ଭାଙ୍ଗିଦେଲା ପରିବାର ନାଇଁ।
କିଏ କହିଲା?
ତାଙ୍କ ପିଲା କହୁଥିଲେ ହୋ କହିଲେ ଆମେ ଏଇଟା ପାଇଁ ଜାଣିକି ଦେଲା ଆମକୁ ଆମେ କହିଲାଠୁଁ ଆମକୁ ଲେଟରେ ଟିକେ ଗଲୁ ଯେ ଆମକୁ ଖେଳେଇଲେନି।
ଘରମାଲିକ।
ଆମେ ଚାରିଟାରୁ ବସିଲୁ ଆମକୁ ଖେଳେଇଲେନି।
ଚାରି ଦିନି ବସିଲା?
ହଁ ଆରେ କହିଲା ଆମେ ମୁଁ ପ୍ରଥମେ ଯାଇଥିଲି ସେ କହିଲା। କହିଲା ମୁଁ ପ୍ରଥମ ଚାରିିତାରୁ କେହି ନଥିଲେ ମୁଁ ଯାଇକି ବସିଥିଲି ମତେ ଖେଳେଇଲେନି। କଣ କିରେ ଏତେ ଦିନ
ଏଇ ରେଲୱେ ଷ୍ଟେସନ ଟିକେ ବସିଛି ତ ଏଇ ଥଣ୍ଡା ପବନ ଟିକେ ଆସିକି ଖାଉଛି ଆଉ।
କଲ କରୁଛୁ ବୋଧେ ବସିକି ଆଉ। ଶୁଭମ ଶୁଭ ଶୁଭମ-ଶୁଭମ ନେଇଥିଲା ଯେ। କିଏ କଲ କଲା।
କିଏ କଲ କଲାରେ ପୁଅ।
ସାଉଣ୍ଡ ଦେଖୁଛୁ ନା ନାଇଁ ହର୍ଣ କେତେ କେତେ ଲମ୍ବା।
ହଁ ବା ମୋର ଗୋଟେ କଲ୍ଟା ଆଇଲାଇଁ ସାଉଣ୍ଡ ହଉଥବ।
ହଁ କଲ କାଇଁ ଉଠେଇବୁ କି ପରେ ଉଠେଇବୁ ଆଉ।
ଆରେ ଟିଟୁ ଆସୁଛି ତ?
ଆଁ?
ଟିଟୁ ଟିଟୁ ସାହୁ।
ହଉ ଟିଟୁ ସାହୁ ହେଲେ ପଛରେ ତାକୁ କଲ୍ କରିବି କଣ
ସିଏ ଆସୁଛି ପହଞ୍ଚି ଯାଇଥିବ ସେଇଥିପାଇଁ କଲ୍ କରୁଥିବ।
ହଁ ମ ପାଞ୍ଚ ମିନିଟ୍ ଆଉ ରହିପାରିବନି।
ହଁ।
ହୁଁ। ଟ୍ରେନରେ ବାକି ଆଜି ରୋଷେଇ ସେଇଠି ତ ଖାଇକି ପଳେଇ ଆସିଥିଲି ସ୍କୁଲ ରୁ ଭାତ କୁ ଅଣ୍ଡା ଝୋଳ ହେଇ ଥିଲା ଯେ ଅଣ୍ଟା ଖାଇନି ଆଜି ସୋମବାର। ଆଉ ଆଳୁ ଭର୍ତ୍ତା।
ହୁଁ, ଆଳୁ ଭର୍ତା ବି ସ୍କୁଲ ରେ ଦଉଛନ୍ତି କି?
ଏ ଆମ ପାଇଁ ହଉଥିଲା ଆଉ।
ଓହୋ ତମେ ସାରେ ତ।
ହଁ ଏମିତି କରିଦବା କଥା ଆଉ କଣ।
ଏବେ ବହି ଯୋଉ ବ ଭୁଲ ହେଇଚି କିନ୍ତି କଣ ହବ, ସେ ତ ବହି ଆଉ ଆଉ
ବହି ପରା ଗମେ ଗମେଣ୍ଟ କହିଲା, ନିଜେ ସାର୍ ମାନେ ପିଲାମାନେ କରେକ୍ସନ କରିକି ପଢେ ପଢ଼ିବେ ପଢେଇବେ।
ଆଛା ତମେମାନେ କରେକ୍ସନ କରିକି ପଢେଇବ। ସଲା ରେ ରିଯାତ ବାହାରିଲା ଆସି କେତେ କଣ କେସ୍ ବାସ୍ କରିଦେବେ କହିବେ ବହି ଫୁ ଭୁଲ ଦେଇଥିଲେ ଆଉ। ସାର୍ ମାନେ ଭୁଲ ପଠେଇଛନ୍ତି ଆଉ।
ହଁ ମ ପ୍ରଥମରୁ ଅଷ୍ଟମ ବହିତ ବଦଳିଚି କୋଉ ଇଏ ହେଇଯାଉଛି କି?
ଅଷ୍ଟମ କ୍ଳାସ ଖାଲି ସାତଶହ ନାଇଁ?
ହଁ। ହେଟା କେମିତି ଟାଇପିଙ୍ଗ କିଏ କରୁଥିଲା କେ ଜାଣି, ହେଇ କଣ ଭୁଲ ଭାଲ ହେଇଯାଇଛି କେମିତି କଣ ଆଉ।
ଟିକେ କଣ କହିଲୁ କାଚ ଖାଇଦେଇେଇଥିବ
ନାଇଁ ଯେ ଟାଇପିଂ ନର୍ମାଲ ଟାଇପିଂ ମିଷ୍ଟେକ୍ ମ। ଆଜି ମୁଁ ଏଠି ଗୋଟେ ପଢେଇଲା ବେଳକୁ ଏନ୍ତୁଡି ଶାଳକୁ ଲେଖା ହେଇଛି ଅନ୍ତୁଡି ଶାଳ। ହେଟା କୁ ହେଠୁ କାଟିକି ଏକଲି, ଏଇ ଛୋଟ ଛୋଟ ଭୁଲ ଆଉ କଣ। ଏଇ ଯୋଉ ଟାଇପିଂ କରୁଚନ୍ତି ଓଡିଆ ଟାଇପିଙ୍ଗ ଯଦି ମାନେ ଦୁଲ ଦୁଲ ବାଡି ଦେଇ ଯାଉସନ୍ତି ନା। ତ ସିଏ ଗୋଟେ ଗୋଟେ ରହି ଯାଉଛି ତାପରେ ଯିଏ ଏଡିଟର ସିଏ ଭଲରେ ଚେକ୍ କରିବା କଥା ସବୁ। ତ ସେଇଠି ଟିକେ ଲାବ୍ସ୍ ରହିଯାଇଛି ଆଉ।
ହୁଁ।
ଆର ଥରକୁ ଠିକ କରିଦେବେ ଆଉ। ଆଉ ଏଇଥର ଆଉ ଟୋଟାଲ ବହି ବଦେଇକି ଇଏକଲା ବେଳକୁ
ଇଏ ସରକାର ସବୁ ସବୁ ଅସୁବିଧା, ଏବେ ଦେଖିଛୁ ରାୟଗଡ ରେ କଣ ହେଇଛି?
ହଁ ସେ ଝିଅ କେସ୍ ଯୋଉତ।
ହଁ ସେଇଟା ବି ଏମିତି ବାଡେଇଆ କଥାକି, ମୁଁ ତା ଭିଡିଓଟା ଦେୁଥିଲ ଯେ ତାକୁ ବାଡେଇସନ୍ତି ଗୁରେ ତ ତା ଯେ ଡ୍ରେସ୍ ଫେସ୍ ଖୋଲିକି ପୁରା ଏତା କରିକି ପୁରା ନୃସଂସ ଭାବରେ।
ଆ ସିଏ ସେଠାକାର ଲୋକ ଟିକେ ଅନ ଏଯୁକେଟଡକୁ।
ଗୋଟେ ଗୋଟେ ଲୋକ ଯୋଗୁ ସେ ବଞ୍ଚିଗଲା।
ହଁ ହେଇ ଯୋଉ ବଳରାମ କଣ ତା ନା।
ଆ।
ଉଁ।
ବହୁତ ମରିଯିବ ବାଡନୀ ବାଡାନୀ ଭିଡିଓ ଟା ମୁଁ ଦେଖଥିଲି ସିଏ ବହୁତ ସିଏ ବି ବାଟ ଖାଇଛି ଢେର୍।
ଆଉ ମାଡ ଖାଇବନି ଆଉ ତୁ ଯଦି ମାନେ ଗୋଷ୍ଠୀ ବିରୁଦ୍ଧରେ ଗଲୁ ଦଳ ଇଏ ବିରୁଦ୍ଧରେ ଗଲୁ। ଦଳେ ଲୋକ ଥିବେ, ତୁ ତାଙ୍କ ଏଗେନଷ୍ଟ ନାଇଁ ବାଡ଼ନି ଦେଖିବା ବୁଝିବା କହିବୁ ତୋ ଉପରେ ଲୋକ ପରା ଏ ଚଢିଯିବେ। ତାପରେ ସେପଟ ଲୋକ କଣ ଏତେ ଶିକ୍ଷିତ କି? ଶୁଣିବେନି ଯାହା କଥା ତାଙ୍କ ମୁଣ୍ଡକୁ ଯାହା ଆସିଲା କିଏ ପିଲା ଚୋର ବୋଲି ନା କଣ କହିକି ମତେଇ ଦେଇସନ୍ତି ଆଉ କଣ।
ହୁଁ ସେ ଯୋଉ ପ୍ରଥମେ ଯୋଉ ଦିଟାଟା ଯା ତାକୁ ପଚାରିଲେନି ସେମାନେ ଡ୍ରିଙ୍କସ ପିଇଥିଲେ ସେ ଝିଅ ଟା ବାଇଟ ଦଉଥିଲା। କହଲା ଆମେ ଡ୍ରୀଙ୍କସ ପିଥିଲେ ତ ଆମ ଡରଲାଗିଲା ଆମେ ସେଇଥି ପାଇଁ ଆଗ ଆଗକୁ ପଳେଇଲୁ।
ଭିଡ଼ିଓ ତୁ କଉଠି ପାଇଲୁ?
ଭିଡିଓ ପ୍ରଥମେ ତ ଛାଡିଥିଲେ ନା। ଯୋଉ ଦିନ ହେଲା ସେଇ ଦିନ ମୁଁ ରାତିରେ ଦେଖୁଥିଲି, ତାପରେ ଏବେ କାଇଁ ଏବେବା ଆଉ ପାଉନି ନାଇଁ ନାଇଁ ଫେସବୁରେ, କିଏ ଦେ ଛାଡ଼ି ଦେଇଥିଲା ହୁଁ।
ହଁ ଏବେ କାଟିଦେଇଥିବ ଇ ଭାଇଲେନ୍ସ ପାଇଁ।
ହୁଁ ପୁଲି ନାରେ। ହେଇଗଲେଣିି ଏପ ଏସପି ନିଜେ ସେଇଟାକୁ କହିଲୁ ନେଇଛିି
ବନ୍ୟା କଣ ଛୋଟିଆ ଘଟଣା ନା କ ହେଲେ ଲୋକ ଯଦି ତମେ ଯଦି ଦେଖିଲ ଆୟେ ଏବେ ଦେଖେ ସମ୍ ସମୟ କେସ କଣ ହେଲା। ଏଇ ଲୋକ ପବ୍ଲିକ ମାତିି ବାଡିକି ମାରଦେବା ନାଇଁ। ଆଉ ଏମିିତ ବାଡ଼ିକି ମାରି ଦେବେ ଆଉ କଣ। ଆଇନ ଶୃଙ୍ଖଳା ପରିସ୍ଥିତିରେ କଣ ହବ। ଲୋକ ବି ନିଜେ ବୁଝିବା କଥା ଲୋକଙ୍କର ବୁଝା ଗଣା ହଁ ଆ ବାଡ଼େଇ ଆଉ ର ଆରେ କଣ ଚାପଟା ଟା ବାଡ ବାଡ଼ାଉ ଯଦି କାନଗିରିରେ ଆଜିଗଲା କାନଗିରି ତ ଫାଟିଗଲେ ଗଲା ଜୀବନ ପଳେଇଲା ନା ମଣିଷର।
ହୁଁ।
ଗୋଟେ ମାଡରେ ପୁରା ଜୀବନ ପଳେଇବା ସେଥିରେ କଣ ଅଛି।
ତ ମୁୁୁଁହ ଫୁହଁ ସବୁ ଫୁଲି ଯାଇଛି।
ଲୋକ ବି ଟିକେ ବୁଝୁନାହାନ୍ତି ନାଇଁ କଣ ବୁଝିବା କି କରିବା। ଆଇନୀକୁ ସାଙ୍ଗେ ସାଙ୍ଗେ ହାତକୁ ନେଇ ଯାଉଛନ୍ତି ଆଉ। ସେପଟ ଲୋକଙ୍କୁ କଣ କହିବ ଗଟେ ତ ଭୁବନେଶ୍ବର ପଟେ ବି ଲୋକ ଏପଟେ ଟାଉନ ଏରିଆରେ ବି ସେମିତି ହଉଛନ୍ତି।
ସେବ ବୁଝିିଲଲି ସେଇଟା ସେଇଟା କଣ କିଲୁ ମୋର ସେଇଟା ହଉଛି ପ୍ରି ପ୍ଲା ପ୍ଲାନିଙ୍ଗ ନେଇ ଥିଲା ନା।
ସେଇଡାକୁ ଆମେ କହିପାରିବା ପୋଲିସ ତ କିଛି କହିପାରୁନି ଆମର କଣ ଅ
ପୋଲିସ ବା ଇ ଇଏ ଆକୁ ସସ୍ପେଣ୍ଡ କରିଦେଇଛିରେ। ତା ଭିଡ୍ ଉଁ ଆଇ ପିଏସ ଟା ଯୋଉ ଦୟାଲଉ ଦୟାଲ ଟି ଗଙ୍ଗାଧର ଦୟାଲ।
ଆଚ୍ଛା
ଆଉ ସି ସସ୍ପେଣ୍ଡ ହେଇଛି ମାନେ କିଛି ଅଛି ହଁ କେବେ ହେଇଚି? ଆ ଏବେ ହେଇଛି ମାନେ ମାନେ ଭିତରେ କିଛି ଅଛି। ଆଉ ସିଏ ଆଇ ପି ଏସ୍ ଗୋଟେ ସସ୍ପେଣ୍ଡ ହବ ମାନେ କିଛି କେସ୍ କିଛି ଖେଳ ହେଇଥିବ ନା ଆଉ।
କଣ ହେଇଥିବ ସେ ଜାଣୁଛନ୍ତି ଯିଏ କରିଛି ଜାଣିଛି ଯିଏ ଭୋଗିଛି ସିଏ ଜାଣିଛି। ଆମର ଆମେ କଣ ଯାଇଁଲେ? ଆମେ ଯାଇଁଲେ ଲୋକ ମାତିକି ଦଳ ମାତିକି ତାକୁ ମାରିଦେଲେ।
ହୁଁ
ଓ ହଉ ଆଉ କଣ ଯିବୁ ଏବେ ଟିଟୁକୁ ଆଣିବାକୁ?
ସେ କିଏ ଫନ୍ ଟିକ ଟୁ ଟା ଅଲଗା ତେ ନମ୍ବର ତାର ହଉ ସେ କାହିଁ ଫୋନ ନୂଆ ନମ୍ଟା ଆଇଥିଲା। ହାଲୋ
ଆଉ କିଏ ଫୋନ କରିଥିଲା କହିଲେ?
ମୁଁ ଭାବୁଛି ସିଏ ଫୋନ୍ କରିଥିବ ବୋଲି ପାଖାପାଖି ପର୍ଯ୍ୟନ୍ତ ଫୋନ୍ କରିଥିବ।
ହଁ ହଉ ତାହେଲେ କଲ୍ ହଁ କଲ୍ କର ତାକୁ ଆଉ
ହେଇଗଲାଣି କି?
ହଁ ହଉ ହଉ ମୁଁ ରଖିଦଉଛି।
ହଉ ହଲ୍